ହ୍ୟାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ ଭଲ ଅଛନ୍ତି? ବସିଥିଲି ବୁଲିବାକୁ ଟିକେ ଯାଇଥିଲୁ। ଏବେ ସନ୍ଧ୍ୟା ସମୟରେ, ତ ଏବେ ପହଞ୍ଚିଚୁ ଆଉ, ପହଞ୍ଚିକି ବସିଚୁ, ସାହିରେ ଟିକେ ବସି ଚୁ ଆଉ।
ଆଚ୍ଛା, ଆଚ୍ଛା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ତ ସମସ୍ତେ ଭଲ ଅଛନ୍ତି। ସେପଟେ ଭଲ ଅଛନ୍ତି ସବୁ?
ହଁ ପ୍ରାୟ ସମସ୍ତେ ଭଲ ଅଛନ୍ତି।
ହଁ, ହଁ। ଆଜି ଭାତ, ଡାଲି, ତରକାରୀ,
ଆଚ୍ଛା, ଆଚ୍ଛା। କାମ ସରିଲାଣି ନା ନାଇଁ ତମ ସେପଟେ ମାନେ ଗାଁ ରେ?
ଗାଁ ରେ?
ଗାଁରେ ପଣସ ହେଲାଣି ନା ନାଇଁ ପଣସ?
ହଁ, ହଁ, ହଁ ପଣସ ତ ହେଇଛି ହଁ ଗାଁରେ ପଣସ ହେଇଛି। ତାପରେ କାଲି ଜଣେ ଆମ ସାହିର ଗୋଟେ ଭାଇଟେ ଗୋଟେ ପଣସ ଦେଇ ଯାଇଥିଲେ ତ ସେଟାକୁ ଆମେ ପଣସ ବରା ବନେଇବୁ ବୋଲି ଭାବିଲୁ।
ହୁଁ।
କେହି ବନେଇଲେନି ଧ୍ୟାନ ଦେଲେନି ତ ସେଟା କେହି ଖାଇଲେନି ବି ମୁଇଁ ତିନି ଚାରଟା ଖାଇଲି।
ହୁଁ।
ଖାଇକି ସେମିତି ମୁଁ ବାହାରେ ପକେଇଦେଥିଲି ତ ତାକୁ ଆଉ କିନ୍ତୁ ତାର ମଞ୍ଜିଟା ବି ଖାଆନ୍ତି ପରା?
ହଁ ମଞ୍ଜିଟା ତ ସେଟା ମାନେ ଏମତି ପୋଡ଼େଇକି ପୋଡ଼େଇକି ନିଆଁରେ ପୋଡ଼େଇକି ଖଆନ୍ତି ତାପରେ। ତରକାରୀରେ ବି ପକାନ୍ତି ଡାଲି ତରକାରୀରେ ସେଇଟା ଛେଚିକି ସେ ମୁଁ ଆମ ଆମର
ସିଝେଇକି ବି ଖାନ୍ତି ନାଇଁ କି?
ହୁଁ ଭଲ ଲାଗେ ସେଟା ଖାଇବା ପାଇଁ। ପଣସର ଆମେ ବହୁତ ଆମେ ବି ଆମ ଗାଁ ରେ ବି ଏଠେ ପଣସ ହେଲାଣି ମାନେ ଉଁ ଉଁ ଉଁ। ପ ତ ଆମ୍ବ ସରି ସରି ଆସିଲେ ତାପରେ ପଣସ ମାନେ ପାଚିବା ଆରମ୍ଭ ହବ ନା ଆ ଗଟେ ଏପଟେ ଆଣିଥିଲ ବୋଲି
ଡେରିରେ ହିଁ ପାଚେ ଆମକୁ
ହଁ ଆମ୍ବ ସରିକି ପଣସଟା ପାଚିବାପାଇଁ ଷ୍ଟାର୍ଟ ହବ ନା? ଉ ରଜ ବେଳେ ବି ପାଚିଲା ପଣଶ ଦିଟା ଆଣିଥିଲୁ ଦିଟା ଆଣିଥିଲୁ ଯେମିତି ମାନେ ଗୋଟେ ପଣଶ କିନ୍ତୁ ଆମେ ଉ ମାନେ ପିଲା ପିଲା ହିଁ ପୁରା ଖାଇଦେଲୁ ସେଠେଇ ଗୋଟେ ପଣଷ ଧରଇଦେଲୁ ଚାରି ପାଞ୍ଚ ଜଣ ଏମିତିଆ ପାଚଲା ଗୋଟେ
ହଁ ପ୍ରଥମ ପ୍ରଥମ ତ ବର୍ଷକୁ ଥରେ ହଉଛି ଖାଇବାକୁ ମିଳୁଛି ନା ପଣସ ତ ପ୍ରଥମ ଏତେ ବର୍ଷ ମାନେ ଗୋଟେ ଗୋଟେ ବର୍ଷ ଜଗିଥିବେ ଆଉ ହଁ ତ ପ୍ରଥମରେ ଖାଇବା ପାଇଁ ଅଧିକ ଇଚ୍ଛା ଲାଗିବ
ହଁ ତାପରେ ଆଉ ଗୋଟେ ପଣସ ନେଇକି ତାପରେ ପଣସ ବରା କରନ୍ତି। ତାପରେ ପଣସ ଚୁନା ଆଉ ଚାଉଳ ଚୁନା ଅ ତା ଗୁଡ ଏମତି ମିଶେଇକି ପିଠା ବି ମାନେ ପୋଡ ପିଠା ଯେମିତି କରନ୍ତି ନାଇକି ମାନେ ଅଙ୍ଗାରରେ ପୁଡେଇକି କଞ୍ଚା ଶାଳ ପ ପତ୍ର ଆଣିକି ସେଠେ ମାନେ ଖଲି ସିଲେଇବେ ତାପରେ ସେଥେରେ ବନେଇକି ସେଟା ସେମତି ଗୋଟେ ହେମିତି ବି ଗୋଟେ ବନେଇଥିଲେ ଆଉ ପଣସ ବରା ବି
ସେଇ ପିଠା ଟା ତ ବହୁତ ଭଲ ଲାଗେ ଜଉ ଶାଳ ଗଛର ପତ୍ର ଆଣିକି ସେଥିରେ
କଞ୍ଚା ପତ୍ରରେ ଖଲିଟା ସିଲେଇକି ସେଥିରେ ସେଇଗୁଡା ଯେତକି ଚଟକି ଛି ବି ନହିଁ। ମୁ ସେଟା ନିଆଁରେ ପୋଡା ହଉଛି ନହେଲେ ବେଳେ ବେଳେ ଲୋକମାନେ ତାୱାର ବି ସେ ସେକି ଦିଅନ୍ତି ସେ ଶାଳ ପତ୍ର ପୁରା ପୋଡିକି କଳା ହବା ଯାଏ ପୋଡାନ୍ତି ତାହେଲେ କଣ ସିଝିଯିବ ନା। ଠିକ ସେ ତାପରେ ଖାଇବା ପାଇଁ ଭଲ ଲାଗେ ହୁଁ।
ହଁ ସେ କଂଞ୍ଚା ଶାଳ ପୁତ୍ର ଥିବ ସେଇଟା।
ହଁ କଞ୍ଚା ଶାଳ ପତ୍ର ହେଲେ କଣକି ସ୍ଵାଦ ବି ସେଇଟା ଅଧିକ ଲାଗିବ ନା। ଆମ ଶାଳପତ୍ର ମାନେ ଆମ ପଟେ ତ ଶାଳ ପତ୍ରରେ ଏବେ ମଧ୍ୟ ମାନେ ଇମତି ଖଲି ଆଉ ଉଁ ଚଉ ଖଣି ଏତି ସିଲେଇକି ବି ଭାତ ଖାଆନ୍ତି ଡାଲି ଖାଆନ୍ତି ତାପରେ ସେଟା ଗୋଟେ କଣକି ଖାଇଲେ କି ମାନେ ଗୋଟେ ଗାଁଉଁଲି ପରିବେଶର ଗୋଟେ ମଜା ଲାଗେ। ମାନେ ଆମେ ତ ସବୁବେଳେ ଥାଳି ବ୍ୟବହାର କରୁ ଥାଳି ଗିନା କିନ୍ତୁ ଶାଳ ପତ୍ରରେ ଖାଇବ ଫଲିରେ ଖାଇବ ମାନେ, ସେଇଟା ଗୋଟେ ଫାଇନ୍ ହଁ ମଜା ଟା ଅଲଗା ସେଇଟା ଲାଗେ। ଆଉ ଶିଆଳି ଠୁଲା ବି ଆମ ପଟେ କରନ୍ତି। ।
ହଁ ଆମ ପଟ ଆମ ପଟେ ବି କରନ୍ତି, ଏବେ ବି ଆମ ଗୋଟେ ଆସେ ଖଲି ଖୁଲା ହେରିକା କରିକି କରନ୍ତି। ସେ ଜାଗାରେ ଭାତ ଫାତ ଖାଇଲେ ଭଲ ଲାଗେ। ଥାଳି ଅପେକ୍ଷା ସେଥିରେ ଖାଇଲେ ଆହୁରି ଭଲ ଲାଗେ ହଁ।
ଦେଖିବେ ଭୋଜି ଫୋଜି ଆମ ଯେତିକି ତ ଭୋଜି ହେଲେ କି ସବୁ ଜାଗାରେ ସେଟା ହିଁ ମାନେ ଏଇନେ ତମେ ଟାଉନକୁ ଯଦି ଯିବ ଭୋଜି ହେଲେ, ସେମାନେ ସେ ଶଲ ଖଲିରେ ସବୁ ଖାଆନ୍ତି। ଗାଁ ଗହଳିରେ ଯଦି ଭୋଜି ହବ ମାନେ ସେଇଟା ପୁରା ଦେଶୀ ତାପରେ ହିଁ ସେମାନେ ସେ କଣ ଉଁ ପତ୍ର ଖଲିରେ ହିଁ ଦେବେ, ପତ୍ର ଯ ଫିରିଙ୍ଗି, ମାନେ ତୃଣ ଶାଗ, ବଢିଆ ଲାଗେ ସେଟା। ବହୁତ ଭଲ ଲାଗେ ଖାଇବା ପାଇଁ। ଆହୁରି ପ୍ରାକୃତିକ ଜିନିଷକୁୁ ବି ବ୍ୟବହାର କରିକି ଖାଇବାର, ସେଇଟା ଆମର ମ
ହଁ ମଜା ହିଁ ଅଲଗା। ପ୍ରକୃତିରୁ ପ୍ରକୃତିରୁ ଆମେ ବହୁତ କି ଛି ସାହାଯ୍ୟ ମିଳୁଛି ଆମକୁ।
ସେଇଟା ତ। ମାନେ ଲୋକମାନେ କଣ କରନ୍ତି ରେ ସମସ୍ତେ ଦେଖନ୍ତୁ। । ସେ ଠିକ୍। ଘରେ ଘରେ ଏବେ ସବୁ କଣ କି ଗ୍ୟାସରେ ରୋଷେଇ କରନ୍ତି କି ହିଟରରେ ରୋଷେଇ କରନ୍ତି, କିନ୍ତୁ ତମେ ଦେଖ ମାନେ ସବୁବେଳେ ଦେଖିଥିବ କାଠ ଚୁଲି ରୋଷେଇ ହେଇଥିବ ଯଦି, ସେ ଦି ସେଇ ଦିନର ଖାଇବା ଗୋଟେ ଅଲଗା ଥିବ ସେଟା।
ହଁ।
କାଠ ଚୁଲି ରୋଷେ
କାଠ ଚୁଲିରେ ରୋଷେଇ କରିବାର ସ୍ଵାଦ ହିଁ ଅଲଗା, ଆହୁରି ହାଣ୍ଡିରେ
ଆରଡି ଯଦି ଆମର ନୂଆ ବର୍ଷ ବେଳେ ମାନେ
ହାଣ୍ଡି ମାଂସ ଯୋଉ କୁହନ୍ତି। ମାଛ
ହଁ। ସେଇଟା ମାନେ ହାଣ୍ଡିରେ ମାନେ କଣ କି ମାଟିର ବି ଗୋଟେ ବାସ୍ନା ସେଥିରେ ମିଶିଯାଏ ନା। ତାର ସ୍ଵାଦ ବି ମାନେ କାଠ ଚୁଲିରେ ହେଇଥିବ ଆଉ ମାଟି ହାଣ୍ଡି ହୋଇଥିବ, ଆମର ଯେତେବେଳେ ଯୋଉ ଆମର ଆଉ ଜାଣିଛ, ଓଡିଶାର ମୁଖ୍ୟ ପର୍ବ ଯୋଉ ନୂଆଖାଇ ପର୍ବ ଟା ହଉଛି ପର୍ବରେ ମାନେ ସବୁ ନୂଆ ହିଁ ଖାଆନ୍ତି ନା, ନୂଆ ଧାନ ସେଥିରେ ଖାଆନ୍ତି। ଖିରି, ପିଠା, ଉଁ ପଣା ସବୁ କରନ୍ତି, ସେତେବେଳେ ଯଉ ମାଟି ହାଣ୍ଡିରେ ରୋଷେଇ କରିକି ଦିଅନ୍ତି। ମାଟି ହାଣ୍ଡିରେ ରଷେଇ କରୁ। ସେଟା ବହୁତ ମାନେ ସ୍ଵାଦ ମାନେ ଆମେ ଥରେ ଭୋଜି ବି ପକେଇବା ପାଇଁ ଯାଇଥିଲୁ। ବାଣ ଏମିତି ଗୋଟେ ହଠାତ୍ ଗୁଣ ଗାଉଚୁ। ନାଈଁ ମାଟି ହାଣ୍ଡିରେ ରୋଷେଇ କରୁ ଆଉ ଗୋଟେ ଖାଇଥିଲୁ। ମାନେ ମାଟି ହାଣ୍ଡିରେ ରୋଷେଇ କହିଲୁ ଆମେ ଯେତିକି ବି ଭୋଜି କରିଛୁ, କିନ୍ତୁ ମାଟି ହାଣ୍ଡିରେ ରୋଷେଇ ସେଇ ଭଜିଟା ମାନେ ଗୋଟେ ମାନେ ଗୋଟେ ଆ ଆସିଲା।
ହୁଁ ସେଥିର ଭଲ ସ୍ଵାଦ ବି ଆସେ, ମୁଁ ବି ଖାଇଛି ମାଟି ହାଣ୍ଡିରେ। ମାଂସ ବନେଇକି ଖାଇଛି। ରୋଷେଇ କରି ଖାଇକି ଆମେ ବି ସେଇଟା ବହୁତ ଭଲ ଲାଗେ। ଆଉ ନୂଆଖାଇ ତ, ନୂଆଖାଇରେ ତ ଆମ ଓଡିଶାର ନୂଆଖାଇ ବେଶୀ ସେ ପଶ୍ଚିମ ଓଡିଶାରେ ବେଶୀ ଭଲ ପାଳନ କରନ୍ତି।
ପର କାଇଁ ନା ସେଟା ଆମର ପଶ୍ଚିମ ଓଡିଶାର ହିଁ ମୁଖ୍ୟ ପର୍ବ ମା ଅମଲେ ଆଁ ମିଶିକି ଅଛନ୍ତି ମୋ ୟାମର ନୂଆଖାଇ ପର୍ବଟା ହଉଚି ନା ହେଥିପାଇଁ ପଶ୍ଚିମ ଓଡି ଲୋକମାନେ ସେଟା କଣ କି ମୁଖ୍ୟ ପର୍ବ ତାଙ୍କ ପାଇଁ କିନ୍ତୁ ସମଗ୍ର ଆମର ଓଡିଶାରେ ପୁରା ସେଟା ସମସ୍ତେ ପାଳନ କରୁ।
ପାଳନ କରନ୍ତି ହଁ।
ପଶ୍ଚିମ ଓଡିଶାର ଦେହେତୁ ମା ସମଲେଇ ଦେବୀ ପ୍ରସିଦ୍ଧ ସିଏ ତାଙ୍କେ ସେଟା ପାଇଁ ସେଠି ପ୍ରଥମେ ସେମାନେ ପୂଜା କରିକି ମା ସମଲେଇ କି ଦିଅନ୍ତି। ତାପରେ ନିଜର ଇଷ୍ଟ ଦେବୀ ଆଉ ମାନେ ଗାଁ ଗାଁ ରେ ଏମିତି ସବୁ ଦେବୀ ପୂଜା ଯାକ ହୁଏ ନା
ହଁ
ଖ ଦେବୀ ଥାଏ ବାଗ୍ ଦେବୀ ଯୋଉଟା କୁହନ୍ତି ସେଉଡାକ ଖାଆନ୍ତି। ପୂଜା କରନ୍ତି ତାପରେ ନିଜେ ସମସ୍ତେ ଡାକିକି ତାପରେ ନୂଆଖାଇ ଜୁହାର ବି କରନ୍ତି।
ହଁ ନୂଆଖାଇ ଜୁହାର ସେ ନୂଆ ଧାନ ଆଣିକି କିଛି ମାତ୍ରାରେ ନୂଆ ଧାନ ଆଣିକି ତା କୁ ନେଇକି ପ୍ରଥମେ ପୂଜା କରିକି ଖାଇବା ଖାଇଲା ପରେ ହିଁ ତାପରେ ଧାନ କା କଟାକ
କରିବେ ସେଟାକୁ ଭଗବାନଙ୍କୁ ଓପ ଅର୍ପଣ କରିବେ ଆଉ ଧାନ କଟାକଟି ରେ ହେନେ ଖାଇବା ଆରମ୍ଭ ହବ ଆଉ।
ହଁ
ହେତବେଳେ ଆମେମାନେ ସେଟା ନୂଆ ଖାଇ ଯେତେବେଳେ ଆରମ୍ଭ ହବ ମାନେ ଉ ମାନେ ଯାମି ଝିଅ ମାନେ ଯେମି ସଜବାଜ ହୁଅନ୍ତି ଆମେ ଛୋଟବେଳେ ଆମକୁ ସେମତି ସଜବାଜ କରିଦିଅନ୍ତି। ତା ମାନେ ସେଟା ଗୋଟେ ଖୁସି ଥିଲା ନା ମାନେ ଯେତେବେଳେ ବହୁତ ଛୋଟ ଥିଲୁ ଆମେ ପଥମ ଦ୍ୱିତୀୟ ପଢୁଥିଲୁ ସେମିତି ଯେତେବେଳେ ଛୋ
ହଁ ମାନେ ପୁରା ଛୋଟ ହେଇକି ପ୍ରଥମ ଥର ପାଇଁ ଯୋଉ ଜିନିଷ ବି ଉଁ ଯୋଉ ଜିନି ଷବି କରିବ ତ ସେଟା ଇଚ୍ଛାର ସହିତ କରିବ ଆଉ ସେଇଟା ମନେ ରହିଯାଏ।
ମନେ ରହିଯାଏ ସାରା ଜୀବନ ପାଇଁ ଆମେ ପ୍ରଥମେ ଯେତେବେଳେ ନୂଆଖାଇ କରିଥିଲୁ
ତ ସେ ସେଇଟାକୁ ହିଁ ଦ୍ଵିତୀୟ ଜିନିଷ ଯଦି ଆସିବ ବୋଲେ ଟିକେ ତାଠୁ କମ ମନରେ ଏମିତି ଆଉ ଇଚ୍ଛା ହବନି ଏତେ
ଆମେ ପ୍ରଥମେ ଯେତେବେଳେ ନୂଆଖାଇ କରିଥିଲୁ ସେତେବେଳେ ଆମର ମାନେ ବହୁତୁ ମୁଁ ଚାରି, ପାଞ୍ଚ, ଛଅ ବର୍ଷର ଥିଲି ସେ ତବେଳ କଥା ସେତେବେଳେ ନୂଆ ଖାଇଲେ ଆମର ସେତେବେଳେ ଚାଉଳ ଘର ଥିଲା ଆଉ ଚାଉଳ ଘରେ ମାନେ ଚାଳ ଘର ଦେଖ ମାନେ ଏତେ ଗୋଟେ ମଜା ଲାଗେ କାଳକ୍ରମ ଅନୁସାରେ ମାନେ ସବୁ ମାନେ ପକାଘର ହେଇକି ସି ଟି ଘର ଇଏ ଚାଳ ଘର ଟା ଧୀରେ ଧୀରେ ଲୋପ ପାଇଲାଣି ଏ ଚାଳ ଘର ଗୋଟେ ଏମିତି ଘର ଜେ ତମେ ଯଦି ଖରା ମାସରେ ଯଦି ଜାଳଘର ଭିତରକୁ ପଶିବ ତାହେଲେ ତମକୁ ଥଣ୍ଡା ଅନୁଭବ ଆଉ ଶୀତ ମାସରେ ଯଦି ଯିବ ବୋଲେ ଗରମ ଅନୁଭବ ହବ ହେଟି। ଚାଳ ଘର ସେମିତି ଆଉ ଚାଳ ଘର ଥିଲେ କଣ କି ଘର ଚଟିଆ ମାନେ ଦେଖିଥିବେ। ଚାଳ ଘର ଭିତରେ ସେମାନେ ଏଁ ଚଟିଆ ଗୁଡାକ ସବୁ ରୁହନ୍ତି।
ଦେଖିବାକୁ ଭଲ ସୁନ୍ଦର ଲାଗେ।
କାଳକ୍ରମ ଅନୁସାରେ କଣ ହଉଚି କି ମାନେ ଧୀରେ ଧୀରେ ଚାଳ ଘର ଲୋପ ପାଇଯିବା ଦ୍ଵାରା କଣକି
ଲୋପ ପାଇ ଗଲାଣି ଏବେତ ଆଉ ଦେଖିବାକୁ ବି ମିଳୁନି ଚାଳ ଘର। ଏବେ ସବୁ ଧୀରେ ଧୀରେ ଚାଳ ଘର ଭାଙ୍ଗିକି ତାଙ୍କେ ଆଜିବେଷ୍ଟ୍ ବନେଇ ଦେଲେଣି ଆଜିବେଷ୍ଟ୍ କିମ୍ବା ଛାତ ଏମିତି ହେଇଗଲାଣି ଏବେ।
ହୁଁ ସବୁଆଡେ ଏବେ ଚାଳ ଘର ମାନେ ବହୁତ ଯଦି ଭିତର ଗାଁକୁ ଯିବ ବୋଲି କାଁ ଭାଁ ଗୋଟେ ଘର ଥିବ କି ନଥିବ ବି ସେଇଟା କିଛି କହିହବନି। ଚାଳଘର କିନ୍ତୁ ଚାଳଘର ବହୁତ ମହତ୍ଵ। ଆମେ ପାଖାପାଖି ମାନେ ଛଅ ସାତ ବର୍ଷ ମୁଁ ଯେତେବେଳେ ସ୍କୁଲ ପଢ଼ିଲି ମାନେ ପଞ୍ଚମ ଷଷ୍ଠ ପଢିବା ଯାଏ। ଅଷ୍ଟମ ବନ୍ଧିକ ପର୍ଯ୍ୟନ୍ତ ଆମର ଚାଳ ଘର ଥିଲା।
ହଁ ହଁ ଆମ ନାଇଁ ଆମ ଗାଁ ରେ ବି ସେମିତି ଚାଳ ଘର ଥିଲା କିନ୍ତୁ ଏବେ ଆଉ ଗୋଟେ ବି ଚାଳ ଘର କେହି ରଖୁ ନାହାନ୍ତି ସବୁ ଆଜେବେଷ୍ଟ କରିଦେଇଛନ୍ତି ନହେଲେ ନାହିଁ ଛାତ କରିଦେଇଛନ୍ତି।
କରିଥିବେ ତାହେଲେ ଚାଳ ଘର କେମିତି କରନ୍ତି ମାନେ ଯେଉଁ ଉଁ ମାନେ
ହଁ ନଡ଼ା ଯୋଉ ଆମର ଧାନର ନଡ଼ା ନାଇଁ।
ହଁ।
ସେ ନଡ଼ା ଦ୍ଵାରା ହିଁ ତ ଚାଳଘର ତିଆରି ହୁଏ ହଁ। ସେଟା ମାନେ ପ୍ରଥମେ ବାଉଁଶ ପ୍ରଥମେ ବାଉଁଶ ଦେବେ। ଉପରେ ହଁ ବାଉଁଶ ବାନ୍ଧିବେ ତା ଉପରେ। ଚାଳକୁ କିଛି କିଛି ପରିମାଣରେ ଚାଳକୁ ରଖି। ଆଉ ରଖି ରଖି ରଖି ରଖି ରଖି ରଖି ରଖି ତ ପୁରା ଘର
ତାପରେ ଉପରେ ବି ଆଉ ଗୋଟେ ଗୋଟେ ବାଉଁଶ ବାନ୍ଧି ଦେଇକି ସେଇଟା ରଖି ଦିଅନ୍ତି।
ହଁ ଆଉ ଗୋଟେ ଗୋଟେ ତାପରେ ବାଉଁସ ବାନ୍ଧିକି ରଖି ଥାଆନ୍ତି।
ଆମ ଘର ବନେଇଲେ ଯେତେବେଳେ ଚାଳ ଘର ତାପରେ ସେଟା କଣ କି ଉଁ ମାନେ ବର୍ଷେ ଦି ବର୍ଷ ପରେ ଯେତେବେଳେ ବର୍ଷା ହବ ଧୀରେ ଧରେ ଉଁ ମାନେ ନଡ଼ା ଟା ନଷ୍ଟ ହେଇଯିବ ନା।
ନଷ୍ଟ ହେଇଥିବ ତାପରେ ତାକୁ ଆହୁରି ନୂଆ ନଡ଼ା ତାକୁ ଦିଅନ୍ତି।
ଏମିତି ଆଉ ସେତେବେଳେ ମୁଁ ହେରା ଦେଖିଛନ୍ତି କରିବାର। ଧୀରେ ଧୀରେ ଲୋପ ଏବେ କେବଳ ମାନେ ଆମର ଅଛି ଗୋଟେ ଘର ପାଖରେ ମାନେ ଗୋରୁ ଗାଈ ଛେଳି ରଖନ୍ତି ଗୁହାଳ ଯୁ କରନ୍ତି ଗୁହାଳ ଟା ଚାଳ ଘରେ କରାହେଇଛି ତାପରେ ସେଟା ଚାଳ ଘରଟା ସିଏ ତାଙ୍କର ଗାଈ ଗୋରୁ ଖାଇବା ପାଇଁ ନଡ଼ା ଯୋଉ ରଖନ୍ତି ଦେଖିଥିବ ଏମିତି ମାନେ ଉପରେ ପୁରା ଭାଡ଼ି ଭଳିଆ କରିକି ନଡ଼ା ଗୁଡ଼ା ସବୁ ବାନ୍ଧି ବାନ୍ଧି ରଖିଥିବେ ସେମିତି ବି ରଖନ୍ତି।
ହୁଁ ମାନେ ଧାନ ଚାଷ ର ଆମର ଏମି କି କିଛି ସବୁ ହିଁ ବ୍ୟବହାର ହଉଚି। ନଡ଼ା ବି ବ୍ୟବହାର ହଉଚି ଧାନର ସେଯୋଉ ଚୋପା ମିଲ୍ କଲା ପରେ ସେ ଚୋପାଟାକୁ ତାଙ୍କେ ଦାନ ଆ ହିସାବ ରେ ତାଙ୍କେ ଦେଇ ଦଉଛନ୍ତି। ହଁ ଆଉ ଚାଉଳକୁ ଖାଉଛନ୍ତି ତ କିଛି ମାନେ ସବୁ ସବୁ ହିଁ ଧାନର ସବୁ ବ୍ୟବହାର ହଉଚେ। ଗଛରୁ ଉ ତାହାର ଧାନ ପର୍ଯ୍ୟନ୍ତ ସବୁ।
ହଉ ବହୁତ ଖୁସି ଲାଗିଲା ତମ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ।